ଆଜ୍ଞା ନମସ୍କାର।
ନମସ୍କାର,
ଆପଣ କଣ କରୁଛନ୍ତି?
ଓହୋ ନେ ଇଏ ବିଜନେସ୍ ନା ନର୍ମାଲି ଏମତି।
ନାଇଁ ମୁଁ ନର୍ମାଲି ମାନେ ମୁଁ ପଚାରୁଛି ଏବେ କଣ କରୁଛନ୍ତି?
ଏବେ କିଛି ନାହିଁ ଏମତି ବାସ୍ ବସିଛି ଆଉ।
ଆଚ୍ଛା ହଉ ଆପଣ ପଢ଼ାପଢ଼ି କରୁଛନ୍ତି ନା-ଆ-ଆ-ଆ ମାନେ କୌଣସି କାମରେ ଏନଗେଜ୍ ହେଲେଣି?
ନାଇଁ ପଢା ପଢି ତ ସରିଯାଇଛି ଟେନ୍ଥ୍ ପରେ ପଢା ପଢି ଆ କିଛି ହେଲାନି ତ ଟିକେ ବିଜେନେସ୍ ରେ ଅଛି, ଟିକେ ମାଇଣ୍ଡ୍।
ଆଛା ହଉ ବିଜନେସ କରୁଛନ୍ତି ନା କରିବେ?
ନାଇଁ ବିଜନେସ କରୁଛି ନା।
ଆଚ୍ଛା ହଉ କଣ ବିଜନେସ୍ କରୁଛନ୍ତି?
ଆମର ଦୋକାନ ଅଛି ମାନେ ମୋ ଭାଇଙ୍କର ମାଉସି ପୁଅ ଯିଏ ଆମର ଟିକେ ଘର ପ୍ରୋବ୍ଲେମ ଥିଲା ତ-ଅ-ଅ-ଅ ସେ ସେଥିାଇଁ ଏବେ ତ ମୁଁ ଏବେ ଆମ ଘର ରହୁନି ମାଉସୀଙ୍କ ଘରେ ରଉଛି। ମାଉସୀ ପୁଅ ପାଖରେ ରହିକିନା ତାପରେ ତା ତାଙ୍କ ବିଜନେସ୍ ମୁଁ ସମ୍ଭାଳୁଛି। ତାଙ୍କ ଦୋକାନ ଅଛି ଆମର ଅ ବହୁତ ଦୋକାନ ଅ ମୋମୋ ଦୋକାନ ଅଛି। ତାପରେ କେକ୍ ଅଛି, ଭେରାଇଟ୍ ଷ୍ଟୋର ଅଛି।
ଆଜ୍ଞା ବେକରୀ ଦୋକାନ ଏମିତି ସବୁ ଆଉ ଆଚ୍ଛା।
ଆମର ଏଇ ତ୍ରିଶୁଳିଆ ଛକରେ ଅଛି ଆମର କେକ୍ ସପ୍।
ଆଜ୍ଞା ଆଜ୍ଞା ଆଛା ହ। ଆଉ ଆ ମାନେ ଆପଣ ଭାବିଛନ୍ତି ମାନେ ଆଗକୁ କଣ ମାନେ ଗୋଟେ ଥିବ କିଛି ଗୋଟେ ଏମିତି ନା ମୁଁ ଏଇଟା କରିବି। କି ଆଗକୁ ମାନେ ମୋର କଣ ମାନେ କରିବାର ବିଜନେସ ହୁଏତ ଆପଣ ବାଛିଛନ୍ତି ଯେହେତୁ ବିଜନେସ୍ ହିଁ କରିବେ ବିଜନେସ ରେ ମାନେ ଆଗ କଣ କରିବେ ନିଜର ଗୋଟେ କିଛି କରିବାକୁ
ନିଜର ତ ମୁଁ ଭାବିଛି କି ବିଜନେସ ଗୋଟେ ମାନେ ବଡ ବିଜନେସ ମ୍ୟାନ ହେବି ବୋଲି।
ଆଚ୍ଛା ସେଇଟା ବି ନିଶ୍ଚିିତ ଭାବରେ ଭାବିବା ଦରକାର ସେଇଟା ସମସ୍ତଙ୍କ ଠାରୁ ସେଟା ରହିବା ଦରକାର ଯେତେ ମାନେ ନିଜକୁ ଭାବେ କାହାଠୁ କେବେ ଭାବିବନି କି ଆମେ ଛୋଟ। କାହାକୁ କେବେ ଭାବିବନି। ଆଜି ମୁଁ ପ ସମସ୍ତେ ଯଦି ପଢ଼ିବେ? ତାହେଲେ ସମସ୍ତେ ତ ଫାଷ୍ଟ କ୍ଲାସ ମାରିବେ ତାହେଲେ କିଏ ପୁଣି ସେକେଣ୍ଡ କ୍ଲାସ ରେ ରହିବ କି। ଏତେ ବେଶୀ ନାହିଁ ପାଠ ପାଠ ତ ସମସ୍ତେ ପଢ଼ିବେ କିନ୍ତୁ ଗୋଟେ ଭଲ ମଣିଷ ହେବା ଦରକାର ନିହା ତି ଦରକାର ଅ ମଣିଷ ନିହାତି ଦରକାର ପାଠ ସମସ୍ତେ ପଢ଼ିବେ। ଏତେକେ ଅଛନ୍ତି ପିଲା ବହୁତ ପାଠ ପଢ଼ୁଛନ୍ତି ବହୁତ ଟ୍ୟାଲେଣ୍ଟେଡ଼୍। ହୁଁ କିନ୍ତୁ ସେମାନଙ୍କ ସାଙ୍ଗେ ତାଙ୍କର କଥା କହିବା ଶୈଳୀ ସେମାନଙ୍କର ରଙ୍ଗରଙ୍ଗ ମାନେ ବହୁତ ଅଲଗା। ସେମିତି ଗୋଟେ ମ ଗୋଟେ ପିଲା ବିଲକୁଲ ପାଠ ପଢ଼ିନଥିବ ଯେମିତି କଣ ଅ ବି ସିଏ ଜାଣିନଥିବ କିନ୍ତୁ ତାଙ୍କ ବ୍ୟବହାର ଟିକେ ବହୁ ବ ମାନେ ବହୁତ ଭଲ। କିନ୍ତୁ ଆଉ ଗୋଟେ ଗୋଟେ ପିଲାଙ୍କର ଅଛି ବହୁତ ଭଲ ଥିବ କିନ୍ତୁ ଗୋଟେ ଗୋଟେ ଉମ୍ ପିଲା ଅଛନ୍ତି ଏତେ ପାଠ ପଢ଼ିଥିବେ ସବୁ ଶିକ୍ଷିିତ ମାନେ ବହୁତ ଉପର ଲେବୁଲ ରେ ଚାକିରି କରିଥିବ କିନ୍ତୁ ସେ ଗୋଟେ ମଣିଷକୁ ସମ୍ମାନ ଦବା ଜାରିନଥିଲା ତାହେଲେ ସେ ପାଠ ପଢ କିଛି ମୂଲ୍ୟ ନାହିଁ ଭଗବାନ କହିଛନ୍ତି ସବୁବେଳେ ସବୁ ମଣିଷ କୁ ସନ୍ମ୍ ସମ୍ମାନ ଦିଅ ଭଲ ନିଜର କର୍ମ କର। ଆଉ ଆମେ ପାଠ ପଢିଲେ ତାମାନୋନେ ନୁହେଁ ଯେ ଆମେ ଗୋଟେ ବହୁତ ବଡ଼ ପଣ୍ଡିତ ହେଇଯାଇଛେ ପଣ୍ଡିତ ତ ସବୁବେଳ ଗୋଟେ ଅଛନ୍ତି ସେ ହେଉଛନ୍ତି ଶୟମ ଭଗବାନ ତାଙ୍କ ଛଡ଼ା ଆଉ କେହି ନାହାନ୍ତି ବାସ୍ ଏମିତି କେହି ନାହାନ୍ତି। ଯାହା ତାଙ୍କ ଇଚ୍ଛା ଆମେ ଆମ କର୍ମ କରିବା। ହଁ ବାସ୍। ଆମେ କଣ ଆମେ ଆମ କର୍ମ ଟା କରିବା କିନ୍ତୁ ସେ ଭଗବାନ ଯୀ ସେଠି ସିଏ ଉପରେ ରଖିଛନ୍ତି କାହାକୁ କଣ ଦିଆଯିବ କେତିକି ଦିଆଯିବ। ସେ ସିଏ ତାଙ୍କର ବାଟି ଟିକେ ଦେବେ ଆମେ ଖାଲି ଆମ କର୍ମ କରିବା। ଆଉ ସେମିତି ସତ୍ୟ ପଥରେ ସବୁବେଳେ ଚାଲିବା। ଖରାପ ବାଟକୁ କେବେ ଯିବନି। ଏହିଭଳି ଭାବନା ରହିଲେ ନିଶ୍ଚିୟ ଜୀବନରେ ସବୁକୁ ଯିବ। ଆଉ ତମେ ତ ଏବେ ବହୁତ କମ ବୟସ ଅଛିବେ ଆଗକୁ ବହୁତ ମାନେ ବହୁତ କିଛି ଷ୍ଟ୍ରଗଲ କରିବାକୁ ପଡ଼ିବ ତୁମକୁ।
ହଁ କାହିଁକି ନା ଛୋଟ ଏଜ ରୁ ବହୁତ କିଛି କଷ୍ଟ ସହିଯାଇଛି ତ ସେଥିପାଇଁ ମାଇଣ୍ଡ ସେଟ ଅଛି କି ବିଜନେସରେ ରହିବା ପାଇଁ।
ନିହାତି ଘରେ ବିଜନେସ୍ କରିବା ତ ଭଲ।
ବ ତ ଛାଡାସ କୋଡିଏ ଏକୋଇଶି ବର୍ଷ ହେଇଛି ଆଗକୁ ଆହୁରି ଅଛି ମୋର ବୟସ।
ହୁଁ ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ବାପା ଆଉ ଦାଦା ଖୁଡି ଆଉ ପିନାହାନ୍ତିହ ଆଉ ଦାଦାଙ୍କ ପୁଅ ଅଛନ୍ତି କହିଲ ମା ଏସ୍ପା କରିଜାଇଛନ୍ତି।
ଆ୍ଛା ଆଜ୍ଞା ଆ୍ା ଆଉ ଆପଣଙ୍କ ଭାଇ କି ଭଉଣୀ ସେମିତି କିଏ ନାହାନ୍ତି।
ଭାଇ ଏକ୍ସପାର କରିଯାଇଛନ୍ତି ନାଇଁ ଭାଇ ଏକ୍ସପାର କରିଯାଇଛନ୍ତି।
ଆଚ୍ଛା ହଉ। ହଁ ସେଇଟା ବି ମାନେ ବହୁତ ମାନେ ସେଇ ସବୁ ଜିନିଷକୁ ସାମ୍ନା କରିବେ ନା ସେଇା ଗୋଟେ ବଡ ହୃଦୟ ଦରକାର।
ହଁ ସେଇ ଗୋଟା ମୁଁ ବହୁତ କମ୍ ଏଜ ରୁ ମାନେ ରିଏଲାଇଜ୍ କରିକରି ଆଇଛି ଅଭ ପର୍ଯ୍ୟନ୍ତ ସେଥିପାଇଁ ସେ ଛୋଟ ଏଜରୁ ବହୁତ କଷ୍ଟ ସହି ସହି ଯାଇଛି ବୋଲି ପାଠ ପଢିଲିନି କାହିଁକି ନା ଟେନଥରେ ମୋର ଭଲ ମାର୍କ ଥିଲା ମୁଁ କଲେଜ ଦେଇଥିଲି ଫର୍ମ କିନ୍ତୁ ମୁଁ କଲିିନି ଜାଣିକିନା।
ହଉ ଯହା କରିଥାନ୍ତେ ଶୁଣ ଦୁଃଖ ତ ବହୁତ ସୁ ଦୁଃଖ ତ ଜୀବନକୁ ଆସିବ ନିହାତି ଭାବରେ ଆସିବ। ସମସ୍ତଙ୍କ ଜୀବନରେ ଦୁଃଖ ଅଛି ଆମେ ଯଦି ଦୁଃଖକୁ ଦେଖିକି ଆମେ ସେ ଜିନିଷ ଇଏ କରିକି ଆମେ ନିଜକୁ ଆମ ନିଜ ଭବିଷ୍ୟତକୁ ନଷ୍ଟ କରିଦେବା ସେଇଟା କଣ ସେଇଟା କଣ ଭଲ? ପଢିଥାନ୍ତା ଆଗକୁ ଯାଇଥାନ୍ତା ତାଙ୍କ ସିଏ ଯେତେବେଳେ ଉପରେ ଥାଆନ୍ତା ଦେଖି ଖୁସି ହେଇଥାନ୍ ଯାହା ହଉ ପୁଅ ଇଏ କଲା ଆମେ ଯଦି ଆମେ ପାଠ ପଢା ଟାକୁ ଛାଡିଦବା କି ଯାହା ଯାହା ବି ହବ ଆମେ ଯଦି କିଛି ତାଙ୍କ ବିପକ୍ଷ ବି କରିବା ସେଇଟା କଣ ହବ ଅବଶ୍ୟ ସେ ଏଟା ସେତେବେଳେ ତମର କଣ ଚିନ୍ତାଧାରା ଥିବ ପରିସ୍ଥିତି ପରିବେଶ ସବୁ କଣଷଟ ସବୁବେଳେ ତ ସମାନ ନଥାଏ ନା ସେ ଛୋଟ ଛଟ ଥିଲ ସେତେବେଳେ ମାନେ ନିଜକୁ କଣ୍ଟ୍ରୋଲ କରିବା
ହଁ ତାପରେ ସବୁ ସିଚୁଏସନ ମୁଁ ଏକଲା ନିଜ ପାଇଁ ସେଇଟାଇ ମୋ ପାଖ କେହି ନଥିଲେ। ବାପା ମୁଁ ଦାଦାଙ୍କର ଦାଦା ତ ସେପଟେ ରହିଲା ଆମେ ଆମ ନିଜ ଘରିଲୁ। ତ ସେଇ ସିଚୁଏସନରେ ମୁଁ କଣ କରି ମୁ ନିଜେ ବୁଛିପାରୁନି।
ଆଛା ଆପଣ ଆପଣଙ୍କ ମାଉସୀଙ୍କ ଘରେ ରହୁଛନ୍ତି। ଆଉ ଆପଣ ବାପା ସେଠି ଅକଲା ଅଛନ୍ତି।
ନାଇଁ ମୁଁ ମ ମାଉସୀଙ୍କର ପାଖରେ ଯିବାଆସିବା କରେ ମୁଁ ସବୁବେଳେ ମୁଁ ରାତି ରେ ରୁହନ ମୁଁ କିନ୍ତୁ ଘରୁ ପରେସ ଆସେ କିନ୍ତୁ ଅବିକା ମାଉସୀ ରହୁ ମାନେ ଏଠି ରହେ ସେଠି ରହେ ଦି ଜାଗାରେ ରୁହେ।
ତ ସେ କଥା ଅଲଗା। ଏ ବହୁତୁ ମାନେ ଆମର ତ ଏବେ ଯଉ ଦେଶରେ ତ ଆଇନ ନୀତି ତ ବହୁତୁ ଦୁର୍ବଳ। ଯିଏ ଯାହାକୁ ଯେମ୍ତି ପାରୁଚି, ସେମିତି କଥାବାର୍ତ୍ତା କରୁ ସବୁବେଳେ ଅନ୍‌ଲାଇନ୍‌ ରେ ରହୁଥୁବ ଦେଖୁଥୁବ ସବୁ କ'ଣ ହଉଚି କ'ଣ ନାହିଁ। ଏବେ ଟେ ହେଇଥିଲା। କଉଟା ନା ଜକ୍ସିଂପୁର୍ ଲାଇନ୍‌ ବଧେ, ଗୋଟେ ପିଲାଟାକୁ ଯଉ ବାଡ଼େଇ ବାଡ଼େଇକି ମାର୍ ଦେଲେ।
ଆଜ୍ଞା, ସେ ଯଉ ବାରଙ୍ଗ ଥାନା ଆ ତ।
ଆଜ୍ଞା ହଁ! ବାର ପାଖ ତାକୁ ଯଉ ମାନେ ବାରଙ୍ଗ ଥାନା କ ମୁଁ କଉନି, ତା' ଭିତରେ ତ ସେ ଗୋ----ପିଲାଟା ଯ ରୋଡ଼ରେ ଯାଉଥିଲା। ଦିଇଟା ଝିଅ ଯାଉଥିଲେ ବା ସେ କହିଲା କି ତାକୁ କମେଣ୍ଟେ କଲା। କି ଆଜିକାଲି ଲୋକ ଆଉ କିଛି ଶୁଣିବାକୁ ଉନାହାନ୍ତି, ଯିଏ ଦୋଷୀ ତାକୁ ତ ଦଣ୍ଡ ଦଉନାହାନ୍ତି। କିନ୍ତୁ ଯିଏ ନିର୍ଦ୍ଦୋଷ, ତାକୁ ବାଡ଼େଇ ବାଡ଼େଇକି ମାର୍ ଦଉଚନ୍ତି। ଆମର କହିବା କଥା କି ତମେ ଯଦି ଦୋଷୀକୁ ଦଣ୍ଡ ଦିଅ, ଦବ ଠିକ୍ ଅଛି ଦିଅ। କିନ୍ତୁ ତମ ମତରେ କ'ଣ? ଦୋଷୀକୁ ଆମେ ସାଙ୍ଗ୍ ସାଙ୍ଗେ ଦଣ୍ଡ ଦବା ନା ସେଇଟା ପୋଲିସଙ୍କ ପାଖରେ ଛାଡ଼ିବା। ହାଲୋ।
ଆଜ୍ଞା, କହୁ ନାହାନ୍ତି ଶୁ
ହଁ! ବାସ୍, ପୋଲିସ୍‌ଙ୍କ ପାଖରେ ସେଟା କ'ଣ ତା'ପରେ ଏବେ ବି ଏମିତି ହେଇଗଲାଣି। ଏଇତ ପାଞ୍ଚ ବର୍ ପରିବର୍ତ୍ତନରେ ତ ବହୁତ୍ କିଛି ପରିବର୍ତ୍ତନ ହେଲାଣି। ଯଉଠି ପୋଲିସ୍‌ ମାନେ ନିଜେ ତାଙ୍କର ଦାୟିତ୍ୱ ନେଇ ପୋଲିସ୍‌ ଙ୍କ ଉପସ୍ଥିତିରେ ସେ ଯଉ ପିଲା ଟାକୁ ବାଡ଼ାଇଲେ। ହୁଏତ ପୋଲିସ ଚାହିଁଥିଲେ। ସେ ଜିନ୍‌ଷ ଟାକୁ ସେଇଠି ସଲ୍ କରିଦେଇଥାନ୍ତା, ଆଉ ସେ ପିଲାଟି ବଞ୍ଚି ଯାଇଥାନ୍ତା। ସେଇ ଉପସ୍ଥିତି ରହିଲେ ଓଲ୍ଟି ସେ ଲୋକମାନେ ତାଙ୍କର ଅଧିକ ବଡ଼ିଗଲା, ଯେ ଗୋଟେ ପୋଲିସ୍‌ କିଛି କହୁନି। ଆମକୁ ଆଉ କିଏ କ'ଣ କ କିଏ କ'ଣ କହିବ। ତା'କୁ ମାରିଲେ। ସେ ମରିଗଲା ସିଏ ତ ମରିଗଲା ସେ କିଛି ନାହିଁ ବା ସରିଗଲା।
କିନ୍ତୁ, ତାଙ୍କ ଫ୍ୟାମିଲି ଉପେରେ ନା ତାଙ୍କ ତାଙ୍କ ଫ୍ୟାମିଲି ଉପରେ ଯାହା ବିତୁଥିବ। ସେ--ଟା ତାଙ୍କ ଫ୍ୟାମିଲି ଜାଣ୍ ଥିବ, ଆଉ କେହି ଜାଣିନଥିବେ। ନା ସେ ପୋଲିସ୍‌ ବାଲା ଜାଣ୍ ଥିବ ନା, ଯଉମାନେ ମାଇଲେ ସେମାନେ ଜାଣ୍ ଥିବେ।
ବାସ୍‌, ସେ ଯଉ ପିଲା ଟା ମରିଗଲା, ସିଏ ତ ମରିଗଲା ତା'ର କାହାଣୀ ସରିଗଲା। କିନ୍ତୁ ତା ବାପା-ମା ଯଉ ଏବେ ଯଉ ଦୁଃଖରେ ଅଛନ୍ତି, ଯଉ କଷ୍ଟରେ ଅଛନ୍ତି।
ଅଛନ୍ତି, ସେଇଟା କ'ଣ ସିଏ ଯଉମାନେ ମାଇଲେ, ସେମାନେ ବୁଝିପାରିବେ ନା, ପୋଲିସ୍‌ ବା ଲା ବୁଝିପାରିବେ, ନା ଆମର ଇଏ ଅଛିି ବୁଝିପାରିବ?
ଆଉ ଆମର ଏବେ ତ ଆଇନ ବେବସ୍ଥା, ଏତେ ଦୁର୍ବଳ ହେଇଯାଇଚି ଯେ। ଯିଏ ଯାହା ଯିଏ ଯାହା କିଛି କହିପାରିବ, ଯିଏ ଯାହାକୁ ଯେମ୍ତି ବ୍ୟବହାର କରିପାରିବ, କୌଣସି ପ୍ରକାର ନାହିଁ। ମାନେ ଏଠି ଯଉ କହନ୍ତିନି, ଆମ ଦେଶ ଥିଲା ଗୋଟେ ଆମ ଦେଶକୁ ସବୁ ଲୋକ ଯେତବଳେ ଆସୁଥିଲେ, ଆମେ କହୁଥିଲେ ଅତିଥି ଦେବ ଭବ। କିନ୍ତୁ, ଏବେ ଆଉ ଅତିଥି ଦେବ ଭବ ବୋଲି କିଛି ନାହିଁ। କି ଗୋଟେ ମନରେ ଗୋ ଆମ ଆମର ଚୋରି କରିକି ନେଇଗଲା, ଗୋଟେ ଚୋର ଟା ଆମେ ଯିବା ପୋଲିସ କି କହିବା। ମାନେ ମର୍ଡର କରିବ, ବୋଲିକି ତମକୁ ଗୋଟେ ଧମ୍କେଇଲା, ତମେ ଯଦି ଗଲ ପୋଲିସ୍‌ ପାଖ, ସେ କହିବ କ'ଣ ପ୍ରମାଣ ଅଛି। କ'ଣ କେମିତି ହେଲା? କାହିଁକି ହେଲା, ଏଇ ସବୁ କଲା ଭିତରେ। ସେ ପିଲା ଟା ମରି ସାରି ତାପରେ ତମେ ଯେତେବେଳେ ଯିବ ପୋଲିସ ଥାଇକି ଲାଭ କଣ?
ଆଜ୍ଞା ପୋଲିସ ପାଖକୁ ଗଲେ ପୋଲିସ ଭଲେ ଓଲଟା ଆମକୁ ଜବାବ ଦେବେ କି ତମେ କଣ ଆମକୁ ସେଠିକି କହିଥିଲ ନା କତୀ କରିଥିଲେ ସେଭଳିଟା ତାଙ୍କ ସପୋଟ ନେବେ କିନ୍ତୁ ଆମ
ଆ ଯିଏ ଭୁଲ କରିଥିବୁ ତା ସ ଟ ନେବେ କିନ୍ତୁ ଯିଏ ମାନେ ଯିଏ ନ୍ୟାୟରେ ଥିବ ନିର୍ଦ୍ଦୋଷ ତାକୁ ହିଁ ଦଣ୍ଡ ମିଳିବ ଏବେ ହେଇଯାଇଛି ଚୋରମାନେ ବାହାରେ ବୁଲିବେ ଭଲ ଲୋକ ଜେଲରେ ପସିବେ।
ମୋ ଭାଇ କେଶରେ ମୋ ମୋ ଭାଇ ଯୋଉ ଯୋଉ ମାନେ ମୋ ଭାଇଙ୍କୁ ଯୋଉ ମର୍ଡର ହେଇଥିଲା ମୁଁ ତାଙ୍କ କେସ୍ ନେଇକିନା ଯାଇଥିଲି କିନ୍ତୁ ପୋଲିସ କଣ କଲା କି ତାଙ୍କ ସ ଯୋଉମାନେ ମାରିଥିଲେ ତାଙ୍କ ସପୋର୍ଟ ଥିଲା ଯେ ନିର୍ଦୋଷ ଥିଲା ତା ସପୋର୍ଟ କେବେ ଦେଲାନି ତ ସେଇଠୁ ଯଦି ସେ ଫେରେଇ ଦେଲେ
ମ କଣ ହେଇଥିଲା କଣ ପାଇଁ ମଡର କରିଦେଲେ ଏମିତି?
ଭାଇଙ୍କ ଆମର ଏପଟେ ସବୁ ବର୍ଷ ମାନେ ଆମ ଘର ହଉ ଶ୍ରୀ ଗୋପଳପୁର। ତ ଆମର ଏପଟେ ସବୁ ବର୍ଷ ଗୋଟେ ଲେଖା ମାନେ ମୁଣ୍ଡ ଯାଏ ଏଟ ସମ ଜାଣିଛନ୍ତି ଆମ ଏପଟେ କୁହନ୍ତି ଆମର ଏପଟ ଯାଏ ବୋଲି ତ ସେଥିପାଇଁ ତ ସାଙ୍ଗମାନେ ହୋଲି ବେଳକୁ ମୁଁ ଭାଇଙ୍କର ମ ଲେ ତ ସାଙ୍ଗମାନେ ଏ ଡ୍ରିଙ୍କ ଫ୍ରିଙ୍କ କରକି ତ ପାଣି ଆମର ତ ଖୋଳା ହେଇ ଥିଲା ଭିତରେ ମାନେ ଫୋପାଡି ଦେଲେ ପାଣିକୁ।
ଆଜ୍ଞା।
ତାପରେ ସିଏ ଯାଇକି ନା ସେଇ ସାଙ୍ଗମାନୋନ ସେଇ ସାଙ୍ଗମାନେ ମାରିଛନ୍ତି ଯୋଉ ସାଙ୍ଗ ମାନଙ୍କ ସହିତ ସେ ମିଶୁଥିଲେ ତ ସେଇ ସାଙ୍ଗମାନେ ଆମେ ଚାହିଁଲୁ ସବୁ କିଛି ମୋ ଭାଇଙ୍କୁ ମାନେ ଭାଇ ତ ମରିଯାଇଥିବେ ଆମକୁ ସିନା ସିନା ଥିଲେ କି କେତେ ଦି ଘଣ୍ଟା ପରେ ଆସିନା ମୋ ଭାଇଙ୍କର ଡେଥ ଗଲା ଗୋଟେ ବେଳକୁ ଦିନ ଗୋଟେ ସାମକୁ ଆସି ଡାକିଲେ କି ଚାରିଟା ବେଳକୁ।
ଆଜ୍ଞା।
ଚାରିଟା ବେଳେ ଟା ଆେ ସବୁ ଜାିଲୁ ତାପରେ ଫୋନରେ କଲ ରେକର୍ ଥିଲା କଲ୍ରେର୍ଡ ଆମେ ସୁ ଜାଣି ପାଇଲୁ ତତେଳେ ଆମେ ପୋଲିସକୁ ଗଲୁ। ପୋଲିସ ଓଲଟା ତାଙ୍କୁ ଭ ଆମ ଭୁଲ ଦଉଛି କହୁଛି କି ଆପଣ କଣ ଆମକୁ ପଚାରି ସବୁ କିଛି କରିଥିଲେ? ନା ତା ଆମେ କେମିତି କଣ କରିପାର ତ ଓଲଟା ସେ ତାଙ୍କ ସପୋର୍ଟ ନେଇଗଲେ।
ଆଜ୍ଞା।
ତାପରେ ଯୋଉମାନେ ମାରିଥିଲେ ତ ସେମାନେ ପୋଲିସ ବାଲାଙ୍କୁ ପଇସା ଦେଇକିନା ଓଲଟା ସେ ଆମ କେସ୍ ଟା ଚାପି ଦେଲେ ତାପରେ ଯୋଉ ପୋମଟ ଏପଟରେ ଆସିଲା କି ସୁଇସାଇଡ କି ସେଇଟା କି ପାଣିକୁ ସେ ଡେଇଁ ପଡଛନ୍ତି ବୋଲି ଗୋଟେ ଖସିଲା। ପାଣିରେୁଡି ମରିଲ ତ ସେଇା ଆମେ ଆଉ କଣ କରିବୁ ସେଇଟ ଆମ ତ ଚୋପ ହିଁ ରହିଲୁ।
ସେଠି ସୁୁପ୍ ହେଇଯାଇିବ ନିହାତି ବେଳେ ସେ ପାଣିରେ ବୁଡେଇକି ମାରି ଦେଇ ଥିବେ ତାପରେ ନା ସୁଇସାଇଡ଼ କେସ୍ କି ପାଣି ଦେହରେ ବୁଡ଼ିକି ମରିଗଲା।
ତା ସେଇ ସେଇ ଟେନସନରେ ମୁଁ ଘରର ବଡ ଭାଇ ତ ସେଥିଲି ନା ତ ସେଇ ଟେନସନ ମାମା ମାନେଙ୍କ ମାମାଙ୍କ ହାଟ ଚୁପ୍ ହେଇଗଲା କେତେ ଭାଇଙ୍କର ଛଅ ମାସ ରେ ମାମାଙ୍କର ହାଟରେ ହାଟ ଛୋଟ ହେଇଗଲା।
ଆଜ୍ଞା।
ତ ମାମା ଏକ୍ସପାର କରିଗଲେ ଆଉ।
ହଉ। ଏଇଟା କହନ୍ତିନି ଭଗବାନ ମାନେ ଭାରି ନିର୍ଦ ଭଗବାନ ବି ବହୁତ ଏବେ ନିର୍ଦୟ ହେଇଯାଉ ଯଦି ଗୋଟେ ମଣିଷକୁ ଦୁଃଖ ଦଉଛି। ଛନ୍ତି ତାପରେ ଦେଉଛନ୍ତି ଦେଉଛନ୍ତି ଦେଉଛନ୍ତି ସିଏ କଣ ପାଇଁ ଦିଅନ୍ତି ନା ସମସ୍ତେ ଭାବୁଛନ୍ତି ଭଗବାନ କିନ୍ତୁ ଭଗବାନ ତାଙ୍କୁ ପରୀକ୍ଷା କରନ୍ତି ଯେି ଭଗବାନ ଯାହାକୁ ଯେତେ କଷ୍ଟ ଦିଅନ୍ତି। ସେ ଲୋକ ହିଁ ସେ କଷ୍ଟରୁ ଉଠିକି ସେ ଆଗକୁ ବଢିବାର ବାଟ। ପ୍ରାର ପା ଯ କଣ ଯେ ପାଇଯାଏ।
ଭଗବାନ ଗୋଟେ ପରୀକ୍ଷା କରନ୍ତି। ସେ ପରୀକ୍ଷାରେ ସଫଳ ହବ କେମିତି? ଆଉ ଯୋଉଠି ଯିଏ ମାନେ ରହିଗଲା କିଏ ମାନେ ରହିଗଲା। ସେ ଜାଣିଦେବେ ଭଗବାନ ଜାଣିଦେବେ।
ନା ଇଏ ସହିପାରିବନି ଆଉ କିଛି କରିପାରିବେନି। ଆଉ ଯେତେବେଳେ ସେ ଜିନିଷ ରୁ ବାହାରିକି ଯିବେ ଭାରି। ସିଏ ଗୋଟେ ଚିକଣ ରୂପ ନେଇକି ବାହାରିବ। ଆଉ ନିଜ ଜୀବନରେ ସେ ନିଶ୍ଚିନ୍ତ ଆଗକୁ ବହୁତ ବଢିବେ। ଆଛା ଆପଣଙ୍କ ସାଙ୍ଗରେ ଆଛା ହଉ।
ଆଜ୍ଞା।
ହୁଁ ହୁଁ। ଆଛା ଆଉ ଆପଣଙ୍କ ସାଙ୍ଗରେ ଆଜ୍ଞା। ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଆଉ ରଖୁଛି ଆଜ୍ଞା ଏଣୁ କିଛି ସମୟ ପରେ ଆଉ ଫୋନ୍ କରିବେ ଆଜ୍ଞା।
ଆଜ୍ଞା ଠିକ୍ ଅଛି। ଯଦି ମୁଁ ଆପଣ ଫାଷ୍ଟ ହ୍ୱାଟ୍ସପ ଗଲ କାହିଁକି ନା। ମୁଁ ଆଉ ଟିକେ ପରେ ଦୋକାନ ପଳେଇବି ତ ଯଦି ଫାଙ୍କା ଥିବି ତ କଥା ହେଇପାରିବି। ଯଦି ଫାଙ୍କା ନଥିବି ତ ମୁଁ କହିଦେବି ରାତିରେ ଯାଇକି କଥା ହେବା ପାଇଁ। ଠିକ୍ ଅଛି।